ହଁ। ହ୍ୟାଲୋ କୁହ କଣ କହିଲ?
ଆପଣ ମାନେ ଖୁସି ତ ହାଲୋ।
ତମ ଝିଅ ମତେ ଏନେକା କଲ୍ ବ୍ୟାକ୍ କରିଥିଲା।
କଣ କହିଲା?
ମତେ କହିଲା ଆଉ ମୁଁ ତ ସେତେବେଳେ ବାହାରିଥିଲି ଗାଧଉଥିଲି ଆଉ ଉ ଫୋନ୍ ଟା ଏନେକା କଲ୍ ବ୍ୟାକ୍ କଲି ତାପରେ ମୁଁ କହିଲି ତବେ ଆଣିକି ଦେଇଥାଆନ୍ତି କହିଲା ମୁଁ ଚିଙ୍କି ଦିଦିକି ଦେଇଦେବି, ମୁଁ କହିଲ ନାହିଁ ସେ ଯଦି କଣ ଭାବିବେ? କଇଲା ମୁଁ ଦେଇଚି ବୋଲି କହିବି ଦବୁ।
ନାଇଁ, ନାଇଁ।
ନାଇଁ ମୁଁ ତାକୁ ମନା କଲି। ତା'ପରେ କହିଲା କଁ ପେକି? ମୁଁ କହିଲି ମୁଁ ଭୁବନ ଯିବି ତ ଆଜି, କହିଲା ଆଉ ହଉ ତମେ କେତଳେ ଆସିବ କି? ମୁଁ କହିଲି, ମୁଁ ଗଲାଅଳକୁ ଦଶଟା ହବ। ନା ସରିବ କେତେ କାମ? ମୁଁ କହିଲି ହେମିତି ମୁଁ ଜାଣିନି। ମୁଁ କହିଲି ଯଦି ବି ସରିବ ଜଲ୍ ଦି ମୁଁ ତମକୁ କଲ୍ କରିବି ଆଉ। ହେଲେ ହଉ।
ଭଲ ଭଲ, ବଢିଆ ପିଲା, ବଢିଆ ପିଲା। ଆଉ ଆପ୍, କଣପାଇଁ, କାହିଁକି, କୋଉଥ୍ ଯୋଗୁ?
ଏ ତମକୁ କହିନଥିଲି କି? ସେ ବୁଢାଟା ଫୁଣି ମେଡିକାଲ୍ ଯାଇଛିକି।
ଉଁ ହୁଁ, ହୁଁ, ହୁଁ।
ତମ ଝିଅକୁ କହିଲି, ତମ ବାପା କହିଛନ୍ତି ଗାଡ଼ି ଅଛି କିନ୍ତୁ କଉ ଗାଡ଼ି ନାଁ ଜାଣିନାହାଁନ୍ତି?
ଉ ହୁଁ।
ଖାଲି ଟାଇମ୍ଟା ପଚାରିବା କଥା। ମାନେ ବାରଟା ପରେ କେତେବେଳେ? ତମ ଝିଅ କହିଲା ଆଜି ବୁଝିକି କହିବ ମୋତେ। ନହେଲ, ନାଇଁ ତମ ବାପାଙ୍କୁ କଲ କରିବି ଆଉଁ।
ସାହସ ଅଛି।
ଅଁ।
ହଁ।
ହୁଁ।
ଦିଥର କଲ୍ କରିନି କି?
ହୁଁ।
ଆ ତମେ ନହେଲେ ଟିକେ ବୁଝିକି କହିଦିଅଁ?
ଆାଇ ନୋ, ଆରେ ଶୁଣୁ ବାପା କାଲି କହିଲେ ଯଦ୍ ନିଜର ଦମ୍ ଥାଆନ୍ତା। ହଁ, ତୁ ଧରି ବୁଝିବୁ। ଯାକି ରେଲୱ ହଉ କି, ଆର୍ମି ହଉ ସେ ଯୋଉଥିରେ ହଉ ପକେଇଥାନ୍ତ୍। ମୁଁ କଣ ବୁଝିକି ଗୋଟେ ପକେଇବି? ଆଉ ଫେରେ ମତେ ପୁଣି ଆଉଥରେ ଗରେ ଗେରେ ହେଇ କହିଲେ, ଲାଇସେନ୍ସ ଟା ସେମିତି ଆପ୍ଲାଏ କରନୁ। ଆଁ ମୁଁ କହିଲ ପଇସା! କହିଲେ ପଇସା କଥା ତୁ କଣ ଭାବୁଛୁ? ମୁଁ ଦେବି। ତୁ ଯା, ଆପ୍ଲାଏ କରିବୁ। ହଉ ଆଉ କର୍ ଦଆ, ଏଇଟା ଗୋଟେ କଥା! ଫୋର୍ ହୁଇଲର୍ ରେ ଏକାଥରେ ବଡ଼ ଗାଡିର କରିବି।
ବଡ ଗାଡିର କରିବ ସବୁଠୁ ଠିକି। ସବୁଥିରେ କାମ ଦବ। କରଦିଅ ଯେତେ ଅଲ୍ ଦି।
ହୁଁ।
ଯାଉଚି ଆଉଟିକେ ଯାଉ, ଠାକୁର ପୂଜା କରିଆ, ବାହାରିକି ଯିବା ଆଉ।
ହୁଁ, କୁଆଡେ ଯିବା? ବାପା ଏଇନା ଗଲେ ଭୁବନ।
ତମେ ପା ଆସ୍ ଥାଆନ୍ତ?
ମୁଁ ଯିବି ସେ କହିଲେ, ତୁ ପଚାରେ, ଡକୁମେଣ୍ଟ କଣ କଣ ଦରକାରେ? ଏକାଥରେ ଯିବୁ, କାମ ସବୁ ସାରିକି ଆସିବୁ ବାପାଙ୍କର ମୋର। ସେ କହୁଛନ୍ତି ଡ୍ରାଇଭିଂ ଲାଇସେନ୍ସ ଟା ଏକାଥରେ ଆପ୍ଲାଏ କରିଆକୁ। ଡ୍ରାଇଭିଂ ଲାଇସେନ୍ସ
କୋଉଠି କି ଅପ୍ଳାଏ କରିବ?
ଆଁ!
କୋଉଠି
ଆମଜିଙ୍ଗୀ
ଓହୋ ସେ ଟିକେ ଯାଉଛ
ହଁ
ପଇସା ତବ କାମ କର ଭିତରେ କରୁଛି ନା
ହଁ ତ ଆଗରୁ କଣ ହଁ ପଇସା ଦଉନଥିଲି ପଇସା ଦଉଥିଲି ଯେ ସେମିତି କି ସେ ଯେତିକି ଟଙ୍କା ଦ ଦବା କଥା ସେତିକି ଟଙ୍କା ଆଉ ଏଇ ଯୋଉ ପୋଲିସ ଭେରିଫିକେସନ ଟା ବାହାର କଲି ପଚାଶ ଟଙ୍କା ପଚାଶ ଟଙ୍କା ଦେଲି
ଆଉରେ
ହଁ
ଆଉ କେତେ
ଏ ସମସ୍ତଙ୍କଠୁ ନିଅନ୍ତି ଶହେ ଦେଢଶହ
ଓ ହୋ
ହୁଁ ଶହେ ଦେଢଶହ ଦୁଇଶହ ହଁ ଏତେବେଳୁ ଥିଲି ହଁ ଟିକେ ମାଗଣା ମାଗେଣା ହଉଥିଲା କଣ ସେଇ ଦୋକାନ ପଇସା ସେଇ ଦୋକାନ ପଇସାରେ ହିଁ ଯାଉଥିଲା
ହୁଁ ଆଇନିଆ କ ଇନକା ଦୋକାନ ନାଇଁ ଦୋକାନରୁ ବାହାରି ତୁ ନା ଆଉ କଣ
ହ ଦେଖିବା ଯଦି କାମ ସରରେ ପ୍ରଭୁ ଆଜି ଠାକୁର ଦୟରେ ହେଇଯାଉ ମ ବାମଡ଼
ହୁଁ ହେଇଯିବ ମୁଁ କହିଲି ହେଇଯିବ
ହୁଁ କାଲି ଯିବିରେ ଯତଳେ ମାଉସି ଘରକୁ ଯିବୁ ବୁଲି ପଳାଇ ସେ ବୁଢ଼ା ପୁଣି ଆଜି ମେଡ଼ିକାଲରେ ଯ ଆଜି ନା କାଲି ଯାଇଛି
ହୁଁ ହୁଁ
ପୁରା ପଡିଲା ଅବସ୍ଥା ହେଇଗଲାଣି ନା
ହୁଁ
ଆରେ କୋଉ ଦିନ ଗଲେ ଏଇ ଯୋଉ ରବିବାର ଟା ଗଲାନି
ହୁଁ
ଝରାଣୀ ତା ମା ଫୋନ କରିକି କହୁଛି ତା ବୋଉ କହୁଛି ଆଉ ଆଲୋ ନାତୁଣୀ ମାନେ ଆସିଲେ ଧରାଣୀ କହିଲା ନାଇଁ କହିଲେ ଆସିବେ ଯଦି କହୁନାହାନ୍ତି ମୁଁ ରୋଷେଇ ନହଲେ କରିିକୁରା ଦେବି କି ମାଛ ଫାଛ ରଖ ରଖିବି ବେପାରୀଠୁ କରିବି ଆସିଲେ ଖାଇକି ଯିବେ ତାପରେ ଝରାଣୀ କହିଲା ନାହିଁ ଆଜି ଯାଇନାହାନ୍ତି ସେ ଆର ରବିବାରକୁ ଯିବେ ନା ହଉ ଆସିଲେ ମତେ ଟିକେ କହିଦେବୁ ମୁଁ ତାଙ୍କମାନଙ୍କ ପାଇଁ ଯାହା ରଖିଥିବି ଖାଇବା ପାଇଁ
ହୁଁ ହୁଁ ହଁ ହ
ବସ୍ରରେ ଯିବୁ ଆଣି ଆଉ ଚିଙ୍କି ତା ଟ୍ୟୁସନ୍ଟା କରିବୁ ତ ସେଇଥିପାଇଁ ଆମେ ବାରଟା ପରେ ଯିବୁ ଚିଙ୍କିତା ଟୁଇସନ ଟା ସାରିଦବ ସାରିଦେଲା ପରେ ଆମେ ଯିବୁ
ଟିକେ ଲାଇନ୍ ରେ ଟିକେ ଟିକେ ଲାଇନ୍ ରେ ସେଇ ଯୋଉ ଭକ୍ତବ୍ୟ କରିବି ପାଉ ମାନେ ନୂଆ ଅଛନ୍ତି କି ଲଖ ପଇସା ହେଲାଣି
ସାଢେ ଦିଟା ପରେ ପଢେ ଅଛି ବସ। ଦିଟା ପ ଚାଷ ନା ସାଢ଼ ଦିଇଟା
ମହାଲକ୍ଷ୍ମୀ
କହୁଥିଲା ଅଛି ମତେ କେମତି କହିନ?
ତତେ କ'ଣ କଟେ ଗଟେ କହିବି ହୁଁ। ଏଇ ଯେତେବେଳ ଯେତୁଟା କହିବୁ ଦିଟାରୁ ତିନିଟା ଭିତରେ।
ଆଉ ତାହେଲେ ଆମେ ଦିଟା ବେଳ ଯାଇକ ବସିଥିବୁ ଆଉ।
ମହାଲକ୍ଷ୍ମୀରେ ମୁଁ ଲଗାଏ ପାର୍ସଲ ଫାର୍ସଲ ମୋର ମନେ ପଡୁନଥିଲା ମୋର ଏଇନା ମନେ ପଡିଲା। କହିଲ ଦିଇଟା ହୁଁ।
ହଉ ଆଉ ତାହେ ଗୁଡୁ ଭାଇ ଆସିବ ଗୁଡୁ ଭାଇକି କହିଦବୁ ନେଇକି ଆମକୁ ବସ ଷ୍ଟାଣ୍ଡ ରେ ଛାଡିଦବ। ସେଇଟୁ ଆମେ ଯିବୁ ଭାରି ଆଉ।
ଉ ବୋଉ କୁ ଜଗ ଆମୁଁ କରୁଛନ୍ତି। ଆ ମାଉସୀ ଆମକୁ ପାର୍ସଲ ପଇସା ଉରା କାହ୍ନା ଥିଲା ବେଳେ ମାନେ ସେ ବି ବାଧେନି ଆଉ କାହ୍ନା ଗଲା ପରେ ଆମକୁ ପାର୍ସଲ ପଇସା ଉରା ବାଧୁଚି ଏରା ପାର୍ସଲ ପଇସା ଖାଲି ଦେଇ ଦେଇେକା। କାହ୍ନା ଥିଲା ବଳେ ଭଲ ହଉଥିଲା, ଏ ସଞ୍ଜୟ ଗୋଟେ ବୁଝା ସୁଝା ଲୋକ। ସିଏ ଗୋଟେ ନ ରଖିକି ତାକୁ ତାକୁ
ତମେ କଣ ମାଗେଣା ରେ ଦେଇ ଦଉଥିଲ?
ମାଗେଣା ବୋଲି ହଁ ଯୋଉଟା କେଚେରା ନାଗାରା ଡ୍ରାଇଭର, କଣ୍ଡକ୍ଟର ସେଇଟା ଦେଇ ଦଉଥିଲି। ଆଉ ଯିଏ ଭଲ ସିଏ ମୋଠୁ ନିଅନ୍ତିନି ବାପ ପାଙ୍କ ନାଁ କହିବି ମାନେ ସେ ଆଉ ନେବେନି ସେ କହିବେ ନା ତୁ ଯାଭାରି କାନ୍ନା ବସବାଲା ସେମିତି ଡାଇରେକ୍ଟ କହିବ ନାଇଁ ନାଇଁ ତୁ ଯା ତୁ ତୋବାପା ଗାଡି ଚଲଉଚି ତୋବାପା ଗୋଟେ ଷ୍ଟାଫ, ଆମେ ବଳକୁ କେମିତି କଣ ଆମର ଗୋଟେ ଅସୁବିଧ ସୁବିଧାବ ବାପାଫୁଣି ସେଇଆ
ମାନେ ଏଇନା ଦୋକାନ ଥାନ୍ତା ତମେ ଏଇନା କେତେ ଟଙ୍କା କଣ କରନ୍ତ ଠିକ ନାଇଁ ନା।
ଏ ଗଣେଶ ପୂଜା ଚାନ୍ଦାକୁ ମୋର ଆଉ ଟେନସନ ।
ଟେନସନ ନାହିଁ କି ଖର୍ଚ୍ଚ ଫାର୍ଚ୍ଚ ପାଇଁ ନାହିଁ କି ମୋବାଇଲ ରିଚାର୍ଜ ପାଇଁ ଚି
ବାପାଙ୍କୁ ମାଗିବାକୁବି ଆଉ ପଡନ୍ତାନି।
ମାନେ ମୋବାଇଲ କିସ୍ତିଟା ସେଇଟାରୁ ଉ ଯାଇଥାନ୍ତା ହାରି ପୁରା।
ସେଇଟିରୁ ସେଇତିରୁ ସେଇତିରୁ ସେଇତୁ
ସିଏ ଯଦି ସଞ୍ଯୟ ମୁଁ ଯେଉଁଟା ପରେ ଯେଉଁଟା ବୁଝିଲେ ଯାଇକି ତମକୁ ପଚାରିଲେ ଆରେ କଣ ହେଇଚି କଣ ନାହିଁ, ସେଇଟା ଯଦି ସେଇଦିନ ବୁଝିଥାନ୍ତେ ତାହେଲେ କିଛି ଗୋଟେ ହେଇଥାନ୍ତା। ତାପରେ ସେ ବୁଝିଲେ।
ଆରେ ଦୋକାନ ଦି ଜଣ ଆମେ ଷ୍ଟାପ ଅଛୁ ଦିଜଣଙ୍କ ଭିତରୁ ଜଣେ ଆଟଲିଷ୍ଟ ମାନେ ଦେଖେ ଜଣେ ଯଦି ଆସିଲା ହଁ ସବୁ କାମ ସାରିକି ବସିଚିନାନାଇଁ ସବୁ କାମ ସାରିକି ବସିଚି। ତାପରେ ଆଉ ଟିକେ ଯଦି ଗୋଟେ ମିଷ୍ଟେକ୍ ହେଇଯାଇଛିତ ହଁ ଏଇଟା ତୁ ସୁଧାରିଦବୁ। କହିବୁ ମୋର କାନ୍ନା ଆଇ
ଆରେ ଏଇ ଯୋଉ ମୋ ଫୋନ ରେ ଯୋଉ ଗ୍ଲାସଟା ପଡୁଚି ସେଇଟା କୋଉ ଫୋନର?
ଓପ ସି ଫିପ୍ଟି ଫାଇଭ ତୋର ପର୍ସନାଲ ଗ୍ଲାସ ଅଛି।
ଆସୁଛି
ହଁ ପର୍ସନାଲ ଅଲଗା କିଛିବି ଲାଗୁନିି ମୋ ମଡେଲ ପପର ଗୋ ତା ମଡେଲ
ମତେ କେତେ ଜଣ କଇଟି ଜଣ ଗୋଟେ ଦିଟା ଗ୍ଲାସ୍,
ର ମୁଁ ଦେଇଦେବି ଏକାଥରେ ଗୋଟେ ପକେଟେ ଦେଇେଦେବି ତୋର ବ୍ୟାଗରେ ରଖିଥିବୁ, ପଇସା ତୋ କତିରେ ଅଛି? ତୋକଥିରେ ପଇସା ଅଛି ଯିଏ କହିବ ହଁ ଏ ଗ୍ଲାସ୍ ପଇସାରେ ପଳେଇ,
ସେଇଆ ତ କିଏ କହିବ ମୁଁ ମୋର ନିଜେ ଆଣିଛି ପକେଇଛି, ସେଇୟା କହିବ ମତେ ଦେଇଦବ ଆଣିକି ଦିଟା ହେଲେବି ହେଇଯିବ,
ଆରେ ନାଇଁ ବକେଟ ଟା ଦେଇଦେଲେ କଁ କହିଲୁ ମତେ ସୁବିଧା ପଡ଼ିବ ଆଉ ଏମିତି ଦଶ ଫିସ୍,
ଓ ହୋ ଦଶ ପିସ୍ ହେଲେ କେତେ ଟଙ୍କା?
ଅ ଯଦି ପନ୍ଦର ଟଙ୍କା ହେଲେ ହିସା ଲେଖା ହେଇ ହିସାବ ହେଲେ ତାହେଲେ ଦେଢ଼ଶହ ଟଙ୍କା ଆଉ ଯଦି କୋଡିଏ ଟଙ୍କା ଲେଖ୍ ହେ ହିସାବଲେ ତାହେଲେ ଦୁଇଶହକି ଅଢ଼େଇଶ ଆଉ,
ମାନେ ଦଶଟାକୁୁ ଏତିକି?
ହଁ,
ମାନେ ଦୁଇଶହ ଏଇ ଯୋଉ କୋଡ଼ିଏ ପଚିଶି କିଣା ତମେ ନଉଛ ଆମ ମାନଙ୍କଠୁନଉଚ ଶହେଟଙ୍କା?
ମୁଁ ତୋଠୁ କେତେ ଟଙ୍କା ନେଇଥିଲି-ନେଇଥିଲି?
ହେ-ହେ ମୋର ମାଗଣା ତିନିଟା ହେ,
ତୁତ ମାଗଣା ରେ ହେଇଯାଇଥିବ,
ପୁରା ଭାଙ୍ଗି ଯାଇଛି,
ତୁତ ଯେତେବେଳେ ଆଛୁ ମାଗଣା ପକେଇକି ଯାଉଛୁ ଆଉ କଣ,
ଦେଖିବା, ଆଜି ଯାଇ ହବନି ଭାଇ ଭୁବନରେ ଅଛି ନା ଯାଇ ହବନି ଆଜି କୋଉଠି,
ଡାଇରେକ୍ଟର ଏ ଡାଇରେକ୍ ଟିକେ ପଳେବୁ ଏଠି କଉଠି କହନି ଗୁଜିରି ହାଟ ଛୋଟମୋବାଇଲି ପଳେଇବୁ ଯା ଆଜି ଆସୁଛୁ ଯେହେତୁ, ଡାଇରେକ୍ଟ ହେଇଠିକି ପଳେଇବୁ ହେଲା,
ଭାଇ ଯିବପା,
ସିଏ ଥାଉ କିରେ ଗ୍ଲାସ୍ ରୋକେଇବାକୁ ଯାଉଛି ସିଏ,
ପଇସା ମୋ ପାଖେରେ ନାହିଁ ପଇସା ମୋ ପାଖେରେ ନାହିଁ,
ନଥାଉ ଯିବୁ ମୋ କ ମୋର ଏଠି ଅଛି ପଇସା ବାକି ଅଛି ତା କତିରେ ତା ଉପରେ ଅଛି ଆଉ ଏ ପଇସା,
ଫୋନ୍ କରିବି ହେଲା,
ହଁ ମ ଫୋନ୍ କରିବୁ ମୁଁ ଫୋନ୍ କରିଦେବି ବୁକୁ,
ହଁ ହୋ ତମେ ଫୋନ୍ କରିଦେଇଛ ମୁଁ ମୋର ଯି ସ୍ଵେତା ମୋବାଇ କୋଉଠି କହିଲ?
ଗୁଜୁରୀ ହାଟ ଭିତରକୁ ପଳେଇବୁ ହେଲା ବୈରା ଘର ସୁନା ଦୋକାନ, କ୍ରସ୍ କରି ସାଇଲା ପରେ ଦେଖିବୁ, ଗୋଟେ ଯୋଉ ଡେକ୍ଚି କଡ଼େଇ ଦୋକାନ ଥିବ, ସେଇଟା ସାଇଡରେ ତୁ ଶୁଣୁ ଗୁଜୁରିଆର ସେ ସିଧା ପଳେଇବୁ ହେଲା ଡାହାଣେ-ଡାହାଣେ, ଡାହାଣେ-ଡହାଣେ ଅନେଇ-ଅନେଇ କା ଯିବୁ ଏଇ ଯୋଉ-ଯୋଉ କଣ ତ ଜଗା ଭଳିଆ, ତମର ଯୋଉଟା ଆଣୁଥିଲ,
ହଁ-ହଁ,
ସେଇଟା ସେ ସାଇଡ୍ ରେ ତା ବା ସାଇଡ୍ ତା ଡାହାଣ ସାଇଡ୍,
ଏଇ ଯୋଉ ସାମ୍ ଯୋଉଠା ଆମେ ଡ୍ରେସ ଆଣୁ କାଳିଆ ଯୋ ଯୋଉ ଶାଢ଼ୀ,
ହଁ-ହଁ-ହଁ-ହଁ-ହଁ-ହଁ, ହଁ ତୋ ବୋଉକୁ ଯୋଉ ଧର ଧରିକି ଯାଇଥିଲି ସେଇଠୁ ସେଇଠି ପୁରା-ପୁରା ତା ଫନ୍ ଟା ତ ଆଉ, ଆଉ କୁଆଡ଼େ ବ ବଣା ହବାନ୍ ନାହିଁ ହେଲା ଜାଇଁଲୁ ତ ଜାଇଁଲୁ ହୁଁ ଡାଇରେକ୍ଟ ଯିବୁ ସେଇଠି ରହିବୁ,
କେତେ ଟଙ୍କା ବାକି ଅଛି,
ପଚାଷ୍ ଟଙ୍କା।
ସିଏ ଦେବେନା ତମେ ଦବ?
ସିଏ ଦବ ମତେ। ତୁ ଗୋଟେ ଗ୍ଲାସଟେ ପକେଇଦବୁ ମୋର ଗୋଟେ ଗ୍ଲାସଟେ ମୁଁ ଯିବି ପକେଇବି, ମୋ ଗ୍ଲାସଟା ଏକ ତିରିଶ ଟଙ୍କା।
ହାଁ ହଉ ମୁଁ ମୋର ଯିବି ମୋର ପକେଇ ଦେଇକି ପଳଆସିବି ତମେ ତମର ବୁଝିବ ତମେ ନହେଲେ ତାକୁ ହଉ ମୁଁ ଗଲାଠୁ ତୁମକୁ କଲ୍ କରିବି ଆଉ।
ତୁ କଲ୍ କରିଦବୁ ମୁଁ ଏ ବିଭୁକୁ କହିଦେମି ମୁଁ କହିବି ବିଭୁ ଆଉ ଗ୍ଲାସଟା ପକେଇଦବୁ।
ତ ମୁଁ ନେଇଥିବି ଶହେ ଟଙ୍କା ଆଉ।
ସେ ଦେଖିବୁ ତୁ ଯିବୁ ମାନେ ସେ ଦେଖିବୁ ଯାହାହେଲେ ମତେ କଲ୍ କରିବ ଆ ଆଉ ଆସିଛନ୍ତି ଭାଉଜ।
ହଉ ଦେଖିବା ମୁଁ ଯିବି ସେୟା ନହେଲେ ଆଜି କରିଦେଇକି ପୋଳେଇ ଆସିବି ଗ୍ଲାସଟା ପକେଇଦେଇକି, ମୋ ବୋଉ ଯଦି ବି ପ ଛେଇବା ଆହୁରି ଗୋଟେ ବଢ଼ିଆ ଫାଇଦା ହବ, ମୋ ପାଖରେ ଯୋଉ ପଇସା ଅଛି ହେଲା ସେ ପଇସାଟା ମୋ ବୋଉ ଯଦି ମତେ ପଚାରେ କି କଣ ହେଲା ମୋ ପାଖରେ ପଇସା ଥିଲା ମୋର ପକେଇଦେଲି ରୂପା ବି ଆଉ ହିସାବ ପାଇବନ୍ତେ କଣ ହେଲା କାହିଁକି?
ହୁଁ
ସେୟା କରିବି ଆଜି।
ନହଲେ ତମେ ଏ ଯୋଉ ଛୋଟି ଯୋଉ ଝିଅଟା ତାକୁ ଫୋନ୍ କରିଦେଇଥିବ ମୁଁ ଯିବି ଖାଲି।
ଛୋଟି କତିରେ ପକେଇବୁନି।
ଆଉ?
ନାଇଁ। ସେଟା ତାର ଏଟା ହଉଛି କାଳୀ ବଜାର। ସିଏ କାଳୀ ବଜାରରେ ଅଛି ଏ ଯୋଉ ପୁରୁଣା ଷ୍ଟେଟ୍ ବ୍ୟାଙ୍କ
ହଁ
ତା ସାଇଟ୍ ଡ୍ରେସ ସେ ଯୋଉ ମୋମୋ ଦୋକାନଟା।
ଉଁ ସିଏ ସେଠି ଅଛି।
ହଁ, ତୁ ଯୋଉଠି ପକେଇବୁ ଏଟା ଗୁଜୁରାଟ ଣ୍ଟି ବିଭୂତି ଅଛି।
ହଁ ହଉ ଆଉ।
ବୁଝିଲୁ, ହଁ ସେଠି ବିଭୂତି ଅଛି ସେଇଠି ତୁ ଯାଇଁକି ପକେଇବୁ।
ହଉ।
ଆଁ
ହୁଁ
ସେ ବିଭୁକୁ କହିଦବୁ ବିଭୁ ପକେଇ ଦବ ହେଲା।
ହଉ ଆଉ।
ହେଲା, ହାଲୋ।
ହଁ
ଅ ତା କତିରେ ପକେଇଦେଲେ
ଆରେ ଆଜି ମୁଁ କଣ କିହିଲ ଚିଙ୍କି ଏଇ ଯୋଉ ବସ୍ ଟାଇମ୍ କଥା ମୁଁ କହିଲି ମୁଁ କହିଲି ବସ୍ ଟାଇମଟା କେମିତି ବୁଝିବା ହେଲା। ମତେ ଚିଙ୍କି କହୁଛି, ମୁଁ ଚିଙ୍କି କହିଲା କେମିତି ବୁଝିବା ମୁଁ କହି ଲି ଚିଙ୍କିକି ମୁ କହିଲି ତୁ କା